ହ୍ୟାଲୋ
ହ୍ୟାଲୋ
ହୁଁ ହ୍ୟାଲୋ
କଣ କରୁଛନ୍ତି ଭାଇ?
ହଁ ବସିଛି।
ଆଚ୍ଛା ଖିଆ ପିଆ ହେଇଗଲାଣି?
ହଁ ସରିଲାଣି।
ଆଛା କଣ ଖାଇଲେ?
ଆଜି ଭାତ ପୋଟଳ ଆଳୁ ଭଜା।
ଆଛା ଆପଣଙ୍କର କେତେଟା କମ୍ପ୍ଲିଟ କରୁଥିଲି କି ଏବେ
ହଁ ଏବେ ତ ଗୋଟେ କମ୍ପ୍ଲିଟ୍ କରୁଥିଲି।
ଓ ହଁ।
ମୁଁ ବହେ ଘରେ ରିଜେକ୍ଟ ପଡ଼ିଛି ଆଉ।
ଯୋଉ ଗୁରା ଜିରୋ ରହିବ ନା ସେଗୁଡା କଟିଯିବ।
ଆଚ୍ଛା ନାଇଁ ସେମିତିରେ ବି କହିବାକୁ ଗଲେ। ମୋର ପାଖରେ ନଏଜ ହଉଥିଲା ତ ଏମାନେ ସେମାନେ କହୁଥିଲେ ତ ସେଥିପାଇଁ ବି ଗୋଟେ ରିଜେକ୍ଟ ହେଇଯାଇଛି। ଆଠଟା ନା ନଅଟା କଲ।
ଉଁ ହୁଁ।
ପୁଣି ଜଣେ କଲ୍ କରିଦେଇକି ମଝିରୁ କାଟି ଦଉଛନ୍ତି।
ହଁ ସେଗୁଡା କିନ୍ତୁ କଲେ ସେମିତି ହବନି।
ହଁ।
କେତେଟା କରିଲେ ଆଜି?
ମୋର ଆଜି ଟାକ୍ସ ଆସିଚି ଆଜି ଟୋଟାଲ କମ୍ପ୍ଲିଟ୍ ହେଲାଣି ଏକୋଇଶ ଟା।
ଯାହା ବିି ହଉ।
ଏକୋଇଶିରୁ କହିବାକୁ ଗଲେ। ଭଲସେ କଥା ହେଇଚି ମାତ୍ର ଆଠ ନଅଟା ଖଣ୍ଡେ ଭଲସେ କଥା ହେଇଛି।
ଉଁ ହୁଁ। ଆଉ ସବୁ ଏମିତି ଆଉ ଉଡାଣିଆ।
ହଁ ହୁଁ।
ହୁଁ ହୁଁ।
ଏଇଟା ତଥାପି କେତେଟା କଲ୍ ଆସିବ?
ତିରିଶ ଟା ପରେ କିଛି ତ ସେ ଜାଏ ତ କେହି ପହଞ୍ଚି ନାହାନ୍ତି। ତାପରେ କିଛି ଅଲଗା ଟାସ୍କ ଆସିବ।
ହଁ ହଁ ତାପରେ ଆଉ କଲ୍ ଆସିବନି।
ନା ଅଲଗା ମାନେ ଅନ୍ୟ ଟାଇପ ର କିଛି ଆସିବ ଆଉ କାମ।
ଆଚ୍ଛା।
କିଛି ଆସିବ ଫଟୋ ଆସିବ ଫଟୋରେ କଣ କଣ ଅଛି ସେ ସବୁକୁ ମାନେ ରେକଡସ ରେକଡ୍ ଅପସନ୍ ମାରିକି ସେ ସବୁ କୁ ସେଠାରେ ରେକଡିଙ୍ଗ କରିବାର ଅଛି। ଯେମିତି କି ଆମର ଗୋଟେ ଫଟୋ ଗୋଟେ ଫଟୋ ଆସିବ ଗୋଟେ ଫଟୋ ସେ ଫଟୋ ରେ କଣ କଣ ଅଛି? ମାନେ ଗଛ ଆଉ ପାହାଡ, ପର୍ବତ, ଘର, ରାସ୍ତା। ଗାଡି ମଟର ଏଇ ସବୁ ଜିନିଷ ଆସିଥିବ ସେଇ ସବୁ ଜିନିଷକୁ ଦେଖି ଦେଖି ବର୍ଣ୍ଣନା କରିକି କହିବାର ଅଛି ଆଉ।
ମାନେ ନିଜେ ଆକ୍ଚୁଆଲି ଗୋଟେ କାମ କଲେ ମାନେ ଠିକ୍ ହୁଅନ୍ତା। କିନ୍ତୁ ସହ ଦି ତିନି ଜଣଙ୍କୁ ଏମିତିଆ କାମରେ ରଖିକି କାମଟା ଆକ୍ଚୁଆଲି ଟିକେ ହବନି। ଜଣକୁ କେତେ ବି ଖୋସାମତି କରାଯିବ।
ହୁଁ ୟା ପରେ ଯୋଉ ଟ୍ୟାକ୍ସ ଗୁଡା ଆସିବ ସେଇରା ନିଜେ କରିପାରିବ।
ହଁ ତଥାପି ତ ମୁଁ ହାତରେ ରଖିଚି ଦୁଇଟି ଆଇଡି ଦିଇଟା ଆଇଡ଼ି ଚଲେଇବା ପାଇଁ ଭାବୁଛି।
ହୁଁ ହୁଁ ହୁଁ। ଏ ହବ କାଇଁ ହବନି ଦିଟା ଆଇଡି ନୂଆ ନୂଆ ବି ପିଲା ଏଣ୍ଟ୍ରି କରୁଚନ୍ତି।
ହଁ।
ଆଉ ଆମ ପଟ ଏରିଆ କେବେ ଆସିଚନ୍ତି?
ହଁ ମୁଁ ଯାଇଥିଲି ଏବେ ଏଇ ରଜ ପୂର୍ବ ଦିନ ଯାଇଥିଲି।
ଓହୋ।
ଡ୍ରେସ କିଣିବା ପାଇଁ ଯାଇଥିଲି।
ଉଁ ହୁଁ। ଆଉ ରହୁଚନ୍ତି କୋଉ ଜାଗାରେ ନିଜ ଆଡ୍ରେସ ଯୋଉଠି ସେଠି ନିଜ ଠିକଣାରେ ନା ଆଉ କୋଉ ଜାଗାରେ ରହୁଚନ୍ତି?
ନାଇଁ ଏବେ ମୁଁ ରହୁଚି ନିଜ ଗାଁରେ।
ଉଁ ହୁଁ। ସେଠି ମୋର ଜଣେ ଅପା ଭାଇଚନ୍ତି।
କୋଉଠି?
ସେଇ ତୁମ ଗାଁ ରେ। ଏ ସାଇ ପଡିଶା ଜଣେ ଆମେ ଯିବା ଆସିବା କରୁନା। ନାଁ ବି ମୁଁ କହିପାରିବିନି ତାଙ୍କ ଭଲ ନାଁ କଣ? ଆଉ ୟା ପରେ ଆପଣଙ୍କର ଇଛା କଣ କରିବା ପାଇଁ ପଢା ପରେ? ହାଲୋ। ହାଲୋ। ହଁ ହାଲୋ। କି ଶୁଭୁନି କି ଭାଇ ତମକୁ? ହ୍ୟାଲୋ।